ହାଲୋ।
ହାଲୋ।
ହଁ।
ହଁ ଭାଇ କୁହ।
ଏଇ ଏଇଠି ଏମତି ବସିଛି, ବୁଲୁଛି। ମୁଁ ବି ଏଇଠି ବସିଛି ଖାଇସାରିକି ଆସିକି।
ଉଁ, ହୁଁ ଆଉ ବର୍ଷା ହଉଚି?
ହଁ ଏମତି।
ମୁଁ ଏଇ ରୁ ରୁ ଏଇ ରୁଟି ଖାଇଥିଲି ଆଉ।
ମୁଁ ବି ରୁଟି ସନ୍ତୁଳା ମୁଁ। ମୁଁ ବି ଏଇ ରୁଟି ସନ୍ତୁଳା ଆସି ବସଚି କଥା ହଉଚି ଆଉ।
ଆଉ କଣ କୁହ ସବୁ।
ମୋର ଭାଇ ଏଇଥର। ହଁ ଯେ ଭାଇ ତମର। ଭାଇ ତମ ଘରେ ଆଡେ କଦଳୀ ଗଛ ଅଛି।
ହୁଁ ଅଛି।
ଓହୋ ପାଟକପୁର ନା ଚମ୍ପା?
ସେଗୁଡ଼ା ଭାଇ ମୁଁ ଜାଣିନି ଠିକରେ।
ଓହୋ ଆମ ଆଡେ ଦିଟା ଯାକ ଅଛି।
ସେଇ ଯୋଉଗୁରା ବାଡି ପଟେ ହୁଏ ତ ସେଇ ଗଛ ଗୁରା ଆଉ। ସେଇ କଦଳୀ ହୁଏ ଆଉ ବଡ ବଡ କାନ କାନ୍ଧି। କିନ୍ତୁ ମୋର ସେରା କୁ ନଲେଜ୍ ମୋର ହଉନ ଜାଣିନ ଠିକ୍ ହୁଁ ନଡ଼ିଆ ଗଛ ଅଛି।
ହୁଁ ଛୋଟ ଛୋଟ ଲମ୍ବା ଗଛ।
ବଡ ଗଛ ନା।
ଓହୋ ତଥାପି କେଇ କାନ୍ଦି ଫଳେ?
ଏମତି କଦଳୀ କଥା କଉଛ ନା ନଡ଼ିଆ।
ନଡ଼ିଆ ଗଛ।
ନଡିଆ ହୁଏ ଏମିତି। ଦି ତିନି ଭଳିଆ ଦି ତିନି କାନ୍ଦି। ନଡିଆ ତ ପାରୁନୁ ହେ ସୁକି ସୁକି ଯାଉଛି ଆଉ ସେରା।
ଲୋକ ଲୋକ୍ ଲୋକେ କେତେ ନେଇଯାଉଥିବେ।
ଲୋକ କେହି ପସି ପରୁନାହାନ୍ତି ଭାରି।
ପାଚେରୀ ବୁଲିଛି ବୋଧେ।
ଉଁ ପାଚେରୀ ନାଇ ଯେ। ସେମିତି ଆଉ ମାନେ ପାଚେରୀ-ଇ-ଇ-ଇ-ଇ କଣ କହିଲ ବାଉଁସ ଗୋଟେ ଗୋଟେ ଦିଆ ହେଇଛି ତ। ତା ସେପଟେ ଘାସ ଫାସ ହେଇକି ଜଙ୍ଗଲ। ଆଉ ଆସି ପରନ୍ତିନି। ଆମ ବାଡିଟା ଖାଲି ସଫା।
ତମର ଗୁହାଳ ଅଛି। ଗାଈ ଗୋଟିଏ ରଖିଛ।
ନା ଗୁହାଳ ଅଛି କିନ୍ତୁ ଗାଈ ରଖାହେଇନି।
ଛେଳି ରଖିଛ ବୋଧେ?
ନା ନା ସେଗୁଡା କିଛି ରଖା
ଆଗରୁ ଥିଲା ସେ ଅଛି ଗୋଟେ ଭାଙ୍ଗିନ ଆଉ।
ନାଇଁ ସିଏ କଣ କହିଲ ମୋ ମାମୁଁ ଦେଇଥିଲେ ଗୋଟେ ବାଛୁରୀଟେ ତ, ଗୁହାଳ ତ ନାହିଁ ଗୋଟିଏ-ଏ-ଏ ଯେ ରୁମ କରାଯାଇଥିଲା ତା ପାଇଁ ଆଉ। ସେ ରହିବା ପାଇଁ ଆଉ।
ହଁ, ଅ ହଁ। ଆଉ ଭାଇ
ଆଉ ଗୋଟେ କୁକୁର ଥିଲା ଯେ କୁକୁର ଟା ତ ମରିଗଲା ହଁ। ଭଲ ଅଛି,
ଆଉ ଘରେ ବାପା ମା ଙ୍କ ଦେହ ଭଲ ଅଛି?
ହଁ ହଁ ସବୁ। ତମର?
ହଁ ମୋର ବି ଦେହ ଭଲ ଅଛି।
ହୁଁ,
ଆଉ ବର୍ଷା ଦିନ ଆରମ୍ଭ ହବାକୁ ଲାଗିଲାଣି। ପଦାକୁ ବାହାରିଲେଣି ସାପ ଆଉ ବେଙ୍ଗ ବେଳକୁ,
ପାଣି କି ତ ମସା ହେବେ ଆଉ।
ହଁ ପୋଖରୀ ଅଛି ଘର ପାଖରେ ତ ହଉଛି ସେ ଲାଗି ରହିଛି
ହୁଁ
ଆଉ କେଅ କିଛି
ପୋଖରୀରେ ମାଛ ଚାଷ-ଅ-ଅ-ଅ ଛାଡିଛ ନା ଛାଡିନ?
ହଁ ଛଡାଯାଇଛି।
ସେଇଟା କଣ ମାନେ ସାହିର ନା-ଆ-ଆ-ଆ କାହାର?
ନାଁ ଆମ ଗାଁ ର ନାଟ। ହୁଁ ହୁ।
ସେଟା ଭାଗ ନେଇକି ମାଛ ମରା ହେଉଥିବତ?
ହଁ ସେମିତି କିଛି ନାହିଁ ଯା ଆଗରୁ ପଇସା ଆସିକି,
ପଇସା ଆଦାୟ ତାପରେ ମାଛ ବିକା ହେଇ ପଇସା ଆଦୟ ହୁଏ ଆଉ।
ନା ନାଇଁ ଦିଅନ୍ତି ଘର ଘର ମାନଙ୍କୁ ମାଛ ତ ଖାଇବା ପାଇଁ।
ହଁ ହଁ ଘରମାନଙ୍କୁ ମାଛ ଦିଅନ୍ତି।
ହୁଁ ସେଇଟା ତ ଠିକ। ଆମ ଗାଁରେ ବି ସେମିତି ଦିଅନ୍ତି ନା।
ତାପରେ କିଲୋ ପିଛା ତାପରେ କିଲୋ ପିଛା ପଇସା ଦିଆ ହୁଏ ଆଉ।
କିଲୋ ପିଛା ପଇସା ମାନେ ବୁଝି ପାରିଲିନି।
ହ ଯେତେ କିଲୋ ଯିଏ ନେବ ସେତିକି କିଲୋ ର ପଇସା ସେ ଦବ।
ଇଏ ଦେବ ମାନେ ଜିଏ ନବ ଆଛା।
ସିଏ ଦବ।
ଓହୋ ତମର ଏମିତି ତାହେଲେ? ଆମର କଣ କହିଲ ଆମର ଆଗୁଆ ସା ଆଦାୟ ହେଇଯିବ ପଇସା। ମାଛ ପାଇଁ। ନା ପନ୍ଦରଶହ ହଉ ଦି ହଜାର ହଉ ଆମେ ଦେଇଦଉ ଘର ପିଛା। ତାପରେ ଆମର ପୋଖରୀରେ ଯେତେ ଥର ମାଛ ମାଛ ମରା ହବ ଯେ ଯେ ଜଣ ଭାଗ ନେଇଯିବେ ସେ ସମସ୍ତିଙ୍କୁ ମାଛ ଯଦି ପଡିବ ସମସ୍ତଙ୍କୁ ସେମ ଭାବରେ ଦେଇଦେବେ। ମା ସମାନ ଭାବରେ ଦେଇଦେବେ। ଆଉ ପଇସା ପତର ନାଇଁ ଯେ ଯିବା ସେତିକିରେ ଯା ଦି ତିନି ଥର ବା ଚାରି ଥର ମାଛ ଯେତେଥର ମାରା ହେଲେବି ମାଗାଣାରେ ଦେବେ। ମାଛ।
ଆମର ଭାଇ କଣ କହିଲ? ଆମର ଉଁ ଠାକୁର ଗାଁ ଠାକୁରଙ୍କ ପୋଖରୀ ଅଛି। ହେଲା କି? ସେ ଗାଁ ପୋଖରୀ ଯି ଯାହା ପଇସା ଥାଏ ଗାଁ ଠାକୁର ଫଣ୍ଡରେ ସେ ପଇସା ଉଠାଇକି ମାଛ ଧରା ହୁଏ ମା ମାଛ ଛଡା ହୁଏ ପୋଖରୀ ଖୋଳା ହୁଏ ସବୁ ହୁଏ। ତାପରେ ମା ମାଛ ଧରା ହୁଏ ତାପରେ ଲୋକମାନଙ୍କୁ ବିକ୍ରି ହୁଏ। ଲୋକମାନେ ଆସି ପଇସା ଖାଆନ୍ତି ପଇସା ଦେଇ ନାହାନ୍ତି। ହଁ ତମେ ଆଗ ପଇସା ଦେଇକି ପଛରେ ନିଅ ଆମର ପଇସା ଦେଇକି ନାହାନ୍ତି।
ପଇସା କାଁ ହବ ପଇସା ମାଛ ଦେଖିକି ପଇସା ନିଅ ଆଉ। ଯେ ଯେତିକି ମାଛ ନେଲା ହେତିିକି ପଇସା ଲେଖା ଆଉ।
ହଁ ଆମର ଫା ଦେବେ ଏକାଥରେ ଦେବେ ରେ
ହୁଁ।
ହଁ କି କି ମତେ ମାଂସ ଭଲ ଲାଗେ। ମାଛ ମାଂସ ଦିଟା ଯାକ।
କଉଟା ଅଧିକ ଖାଅ?
ଅଧି କ ମାଛ।
ଆଉ ଅଣ୍ଡା?
ହଁ ହଁ । ପସନ୍ଦ ଆଇଁସ ଇଏରେ। ପ୍ରୋ
ହୁଁ।
ବହୁତ ପୁଷ୍ଟିସାର ବି ଥାଏ।
ହୁଁ ଅଣ୍ଡାଟା ଭଲ କିନ୍ତୁ ହଳଦିଆଟା ନୁଁ ଧଳାଟା।
ହୁଁ ଧଳା ଟା ଭଲ କେଶର ଟା ଖରାପ କେଶର ଖରାପ ନାହିଁ ଏମତି ଦିହରେ ଚର୍ବି ଫର୍ବି
ମେନ ପ୍ରୋଟିନ ହୁଁ କଲେଷ୍ଟ୍ରୋଲ
ହୁଁ। ଆମ ଏଡ଼େ କଦଳୀ ଅ ଛ ଗୁରା ସଢିଗଲା। ବର୍ଷରେ ଚାରା ପଡା ହେଇଥିଲା କଦଳୀ ଗଛ ସବୁ କଦଳୀ ଗଛ ସବୁ ସଡିଗଲାଣି ବହୁତ ପାଣି ଖାଇ ଖାଇ ସବୁ ସଡିଗଲା।
ହୁଁ ହୁଁ।
ହୁଁ ବର୍ଷା ଅଧିକ ହେଲେ ବି ଖରାପ ନା।
ଖରାପ ହେଇଗଲାଣି ସବୁ ତ।
ଚାରା ଗୁଡ଼ା ଖରାପ ହବ। ବର୍ଷା ପାଣି ପଡିଲେ ବେଶୀ ତାକୁ ପୁଣି ଘୋଡା ଘୋଡି କରି ରଖିଲେ ଠିକି।
ହଁ ଟିକେ ଚେର ଲାଗି ଯାଇଥିଲେ ହେଇଥାନ୍ତା ଚେର ବି ଲାଗିଲାନି ସେ ସବୁ ସଢ଼ି ଗଲାଣି ଆଉ କଣ ହବ ଆଉ?
ତାକୁ ସିନା ଘୋଡେଇ ଦେଇଥାନ୍ତ।
ଘୋଡେଇବୁ କେତେ ଘୋଡେଇବ ଆଉ ସିଏ ଲାଗିଛି ପଚାଶ ଷାଠିଏଟା ଗଛ। ଲୋକ ବି ଏତେ ମିଳିଲେନି କାମ ପାଇଁ। ଆ କଣ କରିବୁ? ପଇସା ପୁରା ନଷ୍ଟ ସବୁ ନଷ। ଆମର ସେମି କିଛି ନହେଲେ ସେମିତି ବାରିରେ ଉଁ ବର୍ଷା ଦିନେ ଜହ୍ନି ଛଚିନ୍ଦ୍ରା। କାକୁଡ଼ି କଖାରୁ ବି ଲାଗେ।
ଘରେ ଖାଇବା ପାଇଁ ଆଉ।
ହଁ।
ଭଲ ନା ଆଉ ହେଲ୍ଦି ଜିନିଷ ଖାଉଛ। ସବୁଜ ପନିପରିବା।
ସବୁଜ ପନିପରିବା ଖାଇଲେ ଦେହ ପାଇଁ ସୁସ୍ଥ ଦେହ ବି ସୁ
ଆଉ କଣ ବାହାରୁ ଖାଇବ ଆଉ କଣ ବାହାରୁ ଖାଇବ ଯୋଉ କେମିକାଲ ପ ଦେଇଦଉଛନ୍ତି ବାହାରେ।
ନାରି ତେଲ ମସଲା।
ହୁଁ ଯେତେ ସବୁଜ ପନିପରିବା ଖାଇବ ଘରେ କରିକି। ସେଇଟା ଦେହ ପାଇଁ ସେତେ ଭଲ। ଆମର ତ ଲାଗୁଛି ବାରିପଟେ ସବୁ ଆଉ ବିନା କେମିକାଲ ରେ ଆଉ।
ହଁ।
ସେଗୁରା ହିଁ ଖାଅ ବାହାର ଜିନିଷ ଖାଅନି।
ହଁ। ତା ବୋଲି କଣ ହାଟ ହୁଏନି ସେମିତି କିଛି ନାହିଁ ଏମିତି ନର୍ମାଲି ଆଉ।
ହୁଁ ଯେତେ ବାହାର କମ ଖାଇବ ସେତେ ତମ ପାଇଁ ଭଲ।
ହଁ ଯାହା ହେଲେ ତ ଇଏ କଣ ଖାଲି ଶିତ ଦିନ ପାଇଁ ଟିକେ ଖୁସି ଲଗେଇଦବା କଥା ଗୋଟେ ଗଛଟେ ବାରିଆଡ଼େ। ହେଲା କି ଭାଇ। ଏ ଗଛ ଟା ଗୋଟେ ଖୁସିରେ ଲଗେଇଦବା କଥା ଆଉ।
ଆଜ୍ଞା।
ଆଉ।
ଏ ଗୋଟେ ଭାଇ କଲ ଆସୁଛି ତ ସେଥିପାଇଁ ଏମିତିଆ ହଉଛି।
ହଉ।
ଆଜ୍ଞା କାଟି ଦିଅ ଭାଇ।
ହଁ ଠିକ ଅଛି। ହ।